କୁ
ହଁ
କଣ କରୁଛୁ?
ଏଇ ବସିଛି ଆଉ କଣ କରିବା ସନ୍ଧ୍ୟାବେଳେ ବସିବା କଥା ଆଉ।
ହଁ, ବସିବା କଥା ସନ୍ଧ୍ୟାର ତ ରୋଷେଇ- ରାତି ରୋଷେଇ ତ ଆରମ୍ଭ ହେଇନି ଏଇ ବସିକି ଏଇ ସନ୍ଧ୍ୟା ଟାଇମ ବସ
ରାତିରେ କଣ ଏଇ ସନ୍ତୁଳା। ଭଜା ଏଇସବୁ ଜିନିଷ ପରିବା, ପରିବା କଟା ହୋଉଚି। ହବ।
ହଁ ମୋ ମା ମଧ୍ୟ ପରିବା କାଟୁଛି, ଡାଲମା କରିବା ପାଇଁ।
ହଁ ସେଇ ଡାଲମା, ସନ୍ତୁଳା ଖାଇଲେ ଦେହ ସୁସ୍ଥ ଆଉ।
ଆଜି ମାଣ୍ଡିଆ ରୁଟି ସହିତ- ଡାଲମା ହୋଉଛି, ମୁଗ ଡାଲମା। ମାଣ୍ଡିଆ ରୁଟି ସହିତ ମୁଗ ଡାଲମା। ମାଣ୍ଡିଆ ଜାଉ ଟା ପେ ପେଟ ପାଇଁ ବହୁତ ଭଲ ନା। ରାତିରେ ଉଁ, ରାତିରେ ତାକୁ ମାଣ୍ଡିଆ ଯାଉ କରିକି ରଖିଦବୁ। ରାତି ସାରା ସେ ରହିବ। ଦିନରେ ସେଟା ଥଣ୍ଡା। ସକାଳକୁ ଥଣ୍ଡା ହେଇଯାଇଥିବ ସେଟା କରିକି ସେଟା ଖାଇଲେ ପେଟ ପାଇଁ ଭଲ।
ଯା ହୁଏ ତ ସେ ମାଣ୍ଡିଆର ପୁଣି ଚାହିଦା ବଢିଲାଣି।
ହଁ, ମୋ ଜେଜେମା ମୋ ଜେଜେମା ଜେଜେବାପାଙ୍କ ସମୟରେ ତ ମାନ୍ ମାଣ୍ଡିଆ ଖାଉଥିଲେ ସେତେବେଳେ। ଆଉ ସେତେବେଳେ ବହୁତ ସୁସ୍ଥ ରହୁଥିଲେ। ଯୋଉଟା କି ଏଇ ଟାଇମ ରେ ଏଇ ହଁ ମଧୁମେହ ରୋଗୀ। ତାପ୍- ତାପରେ ବି ଦେହ ପାଇଁ ବହୁତ ହିତକାରୀ ମାଣ୍ଡିଆ।
ମଝିରେ ମଝିରେ ଖାଇବା କଥା ସବୁବେଳେ ନ ଖାଇଲେ ବି ମଝିରେ ମଝିରେ ଖାଇବା କଥା ର କୋହୁ ଏଇ ଚିକେନ ମଟନ। ଆଉ ଅଣ୍ଡା ଆ ଧିଅରୁ ସିନା ବାହାରିଲେ ସିଏ ଖାଦ୍ୟ ଖାଇବେ।
ହଁ। ମୋର ଏଇ ମଝିରେ ମୁଁ ଏଇ ମଝିରେ ପିଉଛି। ଆଁ ଭୁସି ମିସିିରି ର ପାଣି। ରାତିରେ ଭୁସି ମିଶିରି ପକେଇକି ରଖୁଛି ପାଣିରେ। ଅ ଭୋରୁ ଉଠିକି ନିଜର ନିତ୍ୟ କର୍ମ ସାରିକି ଭୁଷି ପାଣି ମୁଁ ପିଉଛି। ମୁଁ ମୋ ବାପା ମୋ ମାଁ।
ବହୁତ ଉପକାରୀ ପେଟ ପାଇଁ।
ହୁଁ ଖାଇବ ନହେଲେ ଯଦି ବି। ଯୋଉ ମାନେ ଇଏ ଖାଉଛନ୍ତି ଗୋଟେ ଫଳ ଆସୁଛି ନଣ୍ଡା ବଗୁଲି ବୋଲି ଗୋଟେ ଫଳ ଆସୁଛି ତା
ନଣ୍ଡା ବଗୁଲିକୁୁ ମଧ୍ୟ ପାଣିରେ ଅ ରାତି ଏତେ ସାରା ଭିଜେଇକି ରଖିବ ସକାଳୁ ପିଇବ ସେଟା ମଧ୍ୟ ବହୁତ
ହଉଛି ଛୁଆ କ ରୁ ସବୁ ଦିଆଯାଉନି ଏବେ ବାଦାମ କାଜୁ। କିସମିସ ସବୁ ଭେଦେଇକି ଦିଆଯାଉଛି।
ହଁ ବିଜେଇକି ରଖ ଗଜା ମୁଗ ଟା ଖାଇଲେ ବହୁତ ଭଲ ଗଜା ମୁଗ ଟା ଖାଇଲେ ଦେହକୁ ବହୁତ ପୁଷ୍ଟି ସାର ଯିବ।
ଆଉ ପିଲା ତ ଏବେ ସବୁ ଖାଉଛନ୍ତି ଯୋଉମାନେ ଯାଉଛନ୍ତି ସବୁ ବ୍ୟାୟାମ କରିବାକୁ ବଜାର ଓପୁରକୁ ସବୁ ଯାଉଛନ୍ତି।
ବ୍ୟାୟାମ କରିବାକୁ ସେମାନେ ବେଶୀ ଗଜାମୁଗ ଖାଉଛନ୍ତି।
ହୁଁ ହୁଁ। ଗଜା ମୁଗ। ଆଉ ଏଟା ଆମର ଶୋୟାବଡି ଆଉ
ହୁଁ। ଫଳରସ ସବୁ ତ ଆଉ।
ଆଉ ସବୁ କଣ?
ଆଉ ଆଉ ବାପାଙ୍କୁ ନେଇକି କେବେ ଆସୁନୁ ବୁଲି ବାଲିକି ଯିବୁ।
ହଁ ଯିବି କୋଉ ଦିନ ଗୋଟେ ବୁଲିକି ଆସିବି। ବାପା ମାଁଙ୍କ ସହିତ ଯିବି।
ହୁଁ।
ଏଇ ଟିକେ ବାପା କାମରେ ବ୍ୟସ୍ତ ରହୁଛନ୍ତି ତ ଘରୁ ଆଉ ଯାଇ ହଉନି। କୁଆଡେ ଏବେ ଯୋଉ ଗରମ ଚାଲିଥିଲା ଏଇ ଯୋଉ ମଇ ମାସରେ ଯୋଉ ଗରମ। ସେ ତ ଘରୁ ବାହାର କରି ଦଉନଥିଲା। ଆଉ ସେଥିପାଇଁ କୁଆଡେ ଯିବା ଯିବି ନାଇଁ ହଉ ବ ବର୍ଷା ହେଲାାନ ଥଣ୍ଡା ପଡ଼ିଲାନି। ପାଗ ବଦଳୁଛି।
ହଁ।
ତମ ଆଡ଼େ ପାଗ କେମିତି ଅଛି ଭଲ ଅଛିନା ବର୍ଷ
ହଁ ହଁ। ପାଗର ଆଜି ପରିବର୍ତ୍ତନ ହଉଛି କାଲି ବର୍ଷା ପାଗ ଥିଲା ଆଜି ଟିକେ ଭଲ ପାଗ ଅଛି।
ଓହୋ ଆମ ଆଡ଼େ ମଧ୍ୟ ଭଲ ପାଗ ଅଛି। ଆଉ କଣ ଭଉଣୀ ସବୁ ଭଲ?
ହଁ ସବୁ ସେମିତି ଦୁଃଖେ ସୁଖେ
ଜୀବନ ଅତିବାହିତ ହଉଚି ଆଉ।
ହଁ ହଁ ସବୁବେଳେ ଆଉ କଣ ସୁଖ ରହିବ, ଦୁଃଖ‌ବି ମଝି
ହଁ ଦୁଃଖ ପରେ ସୁଖ ସୁଖ ପରେ ଦୁଃଖତ ଆସିବ ନା।
ହଁ ହଁ ସବୁ ଜିନିଷକୁ ସାମ୍ନା କରିବାକୁ ହବ ହୁଁ।
କରିବାକୁ ପଡି଼ବ। ଏଇତ ଜୀବନ ଆଉ ଦୁଃଖ ସୁଖ ଭଲ ମନ୍ଦ ନେଇକି ଚଳିବାକୁ ପଡି଼ବ।
ହୁଁ ହୁଁ ସବୁ ଚାଲିଚି ସେମିତି ଆଉ।
ହଁ।
ଆଉ ଗାଈ ରଖିଛ ତମର ନା ନାଇଁ ରଖିିନ?
ନା ଆମରତ ଗାଈ ନାହିଁ, ଗାଈ ଥିଲା ଗୁହାଳତ ଏବେ ଆମର ଭଙ୍ଗା ହେଇଯାଇଛି ସେଥିପାଇଁ ଆଉ ଗାଈ ରଖିନୁ ଆମେମାନେ।
ଗାଈଟା ବାହାରେ ଗୋଟେରୁ ଦିଟା ଗାଈ ରହିବା କଥା।
ହଁ ଗୋଟେ ଦିଟା ଗାଈ ରହିବା ଭଲ। କାରଣ, ଘରର ଯେକୌଣସି ଖରାପ୍ ଜିନିଷକୁ ଗାଈ ନିଜ ଉପରକୁ ନେଇଯାଏ ଯୋଉଟାକି ଏ ବହୁତ୍ ଭଲ।
ହ ଗାଈ ରଖିବ, ନହେଲେ ଗାଈରେ ଯେ କୌଣସି ଆମର ଯଉ ବାହାର ବଜାରରେ ସବୁ ଖାଉଚେ କ୍ଷୀର ହୋଉ ସେ ଯେକୌଣସି ଥିର ହଁ। ସେରା କଣ ଦେହ ପାଇଁ ଭଲ କି ହୁଁ ହୁଁ ହୁଁ। ହୁଁ।
ଆଉ ଗାଈତ ନାହିଁ ତାପରେ ଗାଈ ରହିଲେବି ଆମର ଯୋଉ ଅ ଦିନରେ ଭୋରୁ ଆମର ଯୋଉଟା ଗୋବରପାଣି ପକା ହେଉଚି ଗାଈର ଗୋବରରୁ ପବିତ୍ର ଉ କରିବା ପାଇଁ ଆମ ଦାଣ୍ଡ ଦୁଆର ସ ସବୁ ଯୋଉଟାକି ନକରାତ୍ମକ ଶକ୍ତିକୁ କାଟିବା ପାଇଁ ସେଗୁଡା଼ ମଧ୍ୟ ଗାଈ ଗୋବର ରଖିଲେ ଭଲ।
ରୋଗର ପରିବର୍ତ୍ତନ ହଉଚି ଏସବୁ ଲୋକବି ମାନୁନାହାନ୍ତି।
ଲୋକ ମାନୁନାହାନ୍ତି ଲୋକମାନେ ଏଇ ସବୁ କଷ୍ଟ କାମ କରିବାକୁ ମଧ୍ୟ ଅ ଟିକେ ବ୍ୟତିବିଘ୍ନ ହଉଚନ୍ତି। ଆଉ ଡ଼ରି ଯାଉଚନ୍ତି ଏତେ କାମ୍ ଆଜିିକାଲି ଲୋ ଲୋକମାନେ ବିଦ୍ୟୁତଯନ୍ତ୍ର ସାହାଯ୍ୟରେ କାମ କରିବା ପସନ୍ଦ କରୁଚନ୍ତି। ନିଜ ହାତ ଗୋଡ଼ରେ ଏ ଲଗେଇବାକୁ କାମ ଚାହୁଁନାହାନ୍ତି। ଆଗେ ସବୁ ଲୋକ ଅ କୁଟିକି ଖାଉଥିଲେ।
ନାଇଁ କୁଟିକି ଖାଉଥିଲେ କଣ, ଏଯୋଉ ଆସେ ଆମର ନାଲି ଚାଉଳ ଭାତ ଆଉ ଚକିରେ ପେସିକି ଡା଼ଲି ଖାଆନ୍ତି।
ଯେମିତି ଆମ ଗାନ୍ଧିଜୀ କହିଥିଲେ କୁ ଟିକେ ଖାଅ କାଟି ପିନ୍ଧ। ଆଉ କୋଉ ଲୋକ ମାନୁଚି ଏ ଜିନିଷ।
ହୁଁ ହୁଁ।
କୁଟିକି ଆଗେ ସବୁ ଲୋକମାନେ ଧାନକୁ ଉ ଢି଼ଙ୍କି ଦୁ‌ ସାହାଯ୍ୟରେ କୁ ଟୁଥିଲେ ତାକୁ ପାଛୁଡ଼ୁଥୁଲେ କୁଲା ସାହାଯ୍ୟରେ ରୋଷେଇ କରୁଥିଲେ। ଆଉ ଏବେ କିଏ କରୁ
ହଁ କେହି ମାନୁନାହାନ୍ତି ଆଉ କାହାକୁ। କିଛି ବି ନାହିଁ। ସବୁ ସେଇ ଖାଦ୍ୟ ଖାଉଚନ୍ତି। ଦେହ ଖରାପ କରୁଚନ୍ତି।
ତେଲ ମସଲା ଯୁକ୍ତ ଖାଦ୍ୟ ଖାଇକି ଦେହକୁ ଖରାପ କରୁଚନ୍ତି। ବହୁତ ଗୁଡେ ରୋଗ ନିଜ ଆଡକୁ ଟାଣୁଚନ୍ତି।
ହୁଁ।
ଲୋକମାନେ ଆଗେ ବହୁତ
ଯ ଯୋଉ ଆଗେ ସବୁ ବୟସ୍କ ଲୋକମାନେ ସବୁ ବୃଦ୍ଧ ଶୁଣ ଯାଉଥିଲେ କଣ କେତେ ପ୍ରକାରର ମିଠା ହଉ। ଗୁଡ ସେ କେତେ ଖାଇପାରୁଥିଲେ, ଆପଣ ଏମିତି ଘରେ ଘରେ ରୋଗୀ ହେଇଗଲେଣି। ସେ ଡରିବନି ସବୁ ମିଠା ଜାତୀୟ ଜିନିଷ ଖାଇବା ପାଇଁ। ଭାତ ତ ଖାଉନାହାନ୍ତି ହୁଁ।
ଆଗେ ତ ଗୁଡରେ ପ୍ରସ୍ତୁତି ପିଠା ମାନେ ଖାଉଥିଲେ। ଯେମିତି କିି ଆମର ହେଲା ଆଡିଶା ପିଠା ଅ ସେଇଟା ଗୁଡରେ ପ୍ରସ୍ତ ସ୍ତୁତ କରିକି ଲୋକମାନେ ଖାଉଥିଲେ। ହଁ ଯେମିତି ଆମର ମଣ୍ଡି ପିଠା ହଉ ଏଣ୍ଡୁରି ପି ଠା ହଉ ସେଗୁଡା ସବୁ ପୁରରେ କରୁଥିଲେ ଆଣରେ
ଗାଁ ଗହଳିରୁ ଏ ସବୁ ପିଠା ମାନେ ଯେତେ ବିଭିନ୍ନ ପ୍ରକାର ପିଠା ବି ସବୁ ଲୋପ ପାଇବା ବସିଲାଣି।
ଲୋପ ପାଇବା ବସିଲାଣି। ସବୁ ଆଉ ବି କେହି କରିବାକୁ ଇଚ୍ଛା କରୁନାହାନ୍ତି। ଏବେ ସବୁ ଉଁ ଏବେ ମା ମାନେ କହୁଚନ୍ତି ଆମକୁ ଆମେ ଏତେ କଷ୍ଟ କରିକି କରିପାରିବୁନୁ। ଆମ ମା ମାନେ ଯାହା କରୁଥିଲେ ଏବେକା ମା ମାନେ ସବୁ ଏତେ କଷ୍ଟ କରିବାକୁ ଚାହୁଁନାହାନ୍ତି।
ହଁ ଆଜ୍ଞା କତେ ଏପଟେ ପରିବାରରେ ବାପା ମା ତାଙ୍କର ଚାରୋଟି ପାଞ୍ଚଟି ଛୁଆ ସବୁ ଥିଲା। ଏଇନା କଣ ସେ ଗୋଟେ ଛୁଆ ବି ତାଙ୍କୁ କଷ୍ଟ ହଉଚି ନାଇଁ ଆମେ ଆ ଏତେ ସମ୍ଭାଳି ପାରିବୁନି।
ଆମର ଏକ।
ଏ ହଁ।
ଆଉ
ଆ ସେଥିପାଇଁ ଆସ୍ତେ ଆସ୍ତେ ବି କଣ
କେଉଁ ପିଠା ହୋଇଥିଲା?
ଆମର ପୋଡ ପିଠା ବୁହାଣ୍ଡି ପିଠା। ଆଉ ମଝିରେ ଯୋ ଦିନ ହେଇଥିଲା ଆମର କାକରା ହେଇଥିଲା।
ଆମର ତ ଏଇ ରଜ ରଜରେ ଅ ପୋଡପିଠା ହେଇଥିଲା କ୍ଷୀର ପୋଡପିଠା।
ହଁ ମଝିରେ ମଝିରେ କୋଉ ପୋଡ ପିଠା କରିଥିଲ?
ମଝି ରଜରେ ତ ପୋ ଆମର ତ ରଜ ତିନି ଦିନ ଉ ରଜ ପାଞ୍ଚ ଦିନ ପୋଡା ଆଗେ ସଜବାଜ ଦିନ ଯୋଉଟା ପିଠା ପୋଡା ହେଇ ତ ସେଇଟା ତିନି ଦିନ ରଜରେ ପୋ ଆଉ କିଛି ପୋଡା ହବନି ନାଁ ଘରେ। ମାନଙ୍କ ଘରେ ଆଉ ସେଇ।
ହୁଁ।
ଓ କ୍ଷୀର ପୋଡ ପିଠା ହେଇଥିଲା ଆଉ ମଜ ମଝି ରଜ ଦିନ ମା ଆମର ଏଣ୍ଡୁରି ପିଠା ବନେଇଥିଲେ ଯୋଉଟା କି କୁ ପୁର ଦିଆ ଏଣ୍ଡୁରି ହେଇଥିଲା।
ହ
ଆଉ ନଡିଆ ଛେନା ପୁରଦିଆ ଏଣ୍ଡୁରି ଗୋଟେ ହେଇଥିଲା। ଆଉ ମସଲା ଏଣ୍ଡୁରି ଗୋଟେ ହେଇଥିଲା ଯୋଉଟା କି ମା। ଆଳୁ ଫୁଲକୋବି ଗାଜର। ବିଟ୍ ସବୁ ମିଶେଇକି ମଟର ଛୁଇଁ ସବୁ ମିଶ୍। ଦେଇକି ପୁର ପ୍ରସ୍ତୁତ କରିଥିଲେ ତାକୁ ଆଣ ଦେଇକି କରିଥିଲେ। ପୁର ଉଁ ଏଣ୍ଡୁରି ପିଠା।
ହଁ ଗୁଟେ ଗୁ ଭଲ।
ହୁଁ ଆଉ ହୁଁ ଥଣ୍ଡା ହେଇଯାଇଛି।
ଓ ହୋ ଥଣ୍ଡା ହେଇଯାଇଛି।
ଅ ହଉ ଆଉ ଏ ଯାଉଛି ଟିକେ ସମୟ ହେଲାଣି ଶୋଇବି ଟିକେ। ଆଉ ଟିକେ ଔଷଧ ଖାଇ ଶୋଇପଡେ ଭଲ ଲାଗିଲେ କଥା ହେବି ଆଉ।
ହଉ ଠିକ୍ ଅଛି।
ହ